ହାଲୋ। ହଁ କୁହନ୍ତୁ?
ହଁ କୁହ କଣ କରୁଛ?
ଏଇ ନଦୀ ଆଡେ ବୁଲୁଛି।
ଓହୋ ଖାଇଥିଲ କଁ?
ଏବେ ତ କିଛି ଖାଇନି।
କାହିଁକି?
ମୁଁ ଏଇ ସନ୍ଧ୍ୟା ଟାଇମରେ ଇଚ୍ଛା ହୁଏ ଖାଏ ନହେଲେ ନାଇଁ।
ଓହ। ଆଉ ଦେହ ଭଲ ଅଛି।
ନା ଭଲ ନାହିଁ।
କଣ ହେଇଛି?
ଥଣ୍ଡା।
ଓହୋ। ହଉ। ଆଉ କଣ କୁହ ତମର ସେପଟେ ରଥଯାତ୍ରା ହୁଏ ନା?
ହଁ ହୁଏ।
କଣ କେମିତି ମାନେ ସେପଟେ ଭଲ ହୁଏ? ଯୋଉ ମନ୍ଦିର ଅଛି ଯୋଉ କଣ ତ ସେ ଯୋଉ କଣ ହି ନା କଣ ଗୋଟେ ମନ୍ଦିର ନାହିଁ ଜଗନ୍ନାଥଙ୍କର।
କୋଉଟା କୋଉଟା?
ଇମାମି ଇମାନି ଜଗନ୍ନାଥ ଯୋଉଟା ବାଲେଶ୍ୱରରେ ଅଛି।
ବାଲେଶ୍ୱରର ଜଗନ୍ନାଥ ରହୁଛି। ମନେ ପଡ଼ୁନି ସେଟା କଣ ଥିଲା? ଦୀଘା ଦୀଘାରେ।
ଦିଘାରେ ନୁହେ ବାଲେଶ୍ଵରରେ।
ନା ନା ନା ସେଇଟା ଦିଘାରେ ମୁଁ ଶୁଣୁଥିଲ ଗୋଟେ ଅଛି ଜଗନ୍ନାଥ ମନ୍ଦିର।
ଦିଘାରେ ତ ଅଛି ସେଟା ଦୀଘା ଜଗନ୍ନାଥ ମନ୍ଦିର ଅଛି ବୋଇ ବାଲେଶ୍ୱରରେ ନାଇଁ ନା
ବାଲେଶ୍ୱରରେ ତ ଅଛି ଗୋଟେ ମୁଁ ଶୁଣୁଥିଲି।
ହୁଁ ସେଇ ଭଳିଆ। ଆଉ କେମିତି କଣ ହୁଏ ଜଗନ୍ନାଥ ମାନେ ପୁରୀ ଯାଅ?
ପୁରୀ ସେମିତି ରଥଯାତ୍ରା ଟାଇମରେ ଯାଏନି ଯାଇଥିଲି ପୁରୀ ଆଜି କ ହେଇଯିବ ଦିରୁ ତିନି ବର୍ଷ ଚାରି ବର୍ଷ ହେଇଯିବ ଯେତବେଳେ ଯାଇଥିଲି।
ତିନି ବର୍ଷ ହେଲାଣି ଯାଇଥିଲ ତାପରେ ଆଉ ଯାଇନ।
ନା ନା ଯାଇନି।
ମାନେ କଣ ଜଗାକୁ ଦେଖିବାକୁ ଇଚ୍ଛା ନାହିଁ।
ଇଚ୍ଛା ଥିଲେ ବି ଅବିକା ଯୋଉ ପରିସ୍ଥିତି ସେତାକୁ ବି ଦେଖିବାକୁ ପଡ଼ିବ।
ଓହୋ ହଁ ସେଟା ବି ସତ କଥା।
ଘରେ ତ ନୁହଁ ନା।
ହଉ ହଉ। ହଁ ସେଇଟା ବି ସତ କଥା।
ତା ଛଡା ଏବେ ତ ମୁଁ ପଢୁଛି। ତ ଦେଖିବା ପାଇଁ କେବଳ କି ମନା କରୁଛି ନା ଅବିକା ପାଠ ଯଦି ନ ପଢିବି ତାହେଲେ ବୁଲିବା ପାଇଁ ଯଦି ଏନା ଏବେ ଇଚ୍ଛା ହବ ଆଉ ପଢିବାକୁ ଇଚ୍ଛା ହବନା।
ସେଟା ବି ସତ କଥା ହଁ ପାଠ ପଢ ଚା ଚାକିରି କରିବା ଆଗକୁ ନା ନାଇଁ ନିହାତି ଗୋଟେ ଚାକିରୀ ଦରକାର ଜୀବନରେ। ଚାକିରି ନହେଲେ କେହି ବି ପଚାରିବେନି ପଇସା ଇନକମ କରିବା ନିହାତି ଦରକାର। ଯଦି ପଇସା ପାଖରେ ନଥିବ ତାହେଲେ ତମକୁ କେହି ବି ପଚାରି ବେନି ଆଜିିକା ଦୁନିଆରେ।
ହଁ।
ପଇସା ଥିଲେ ହିଁ ତମ ପାଖକୁ ସମସ୍ତେ ଆସିବ ଯଦି ପଇସା ନଥିବ ତାହେଲେ ତମ ପାଖକୁ କେହି ବି ଆସିବେନି ନିଜ ବାପା ମା ବି ତମକୁ ପଚାରିବେନି ପଇସା ନଥିଲେ।
ନାଇଁ କେବଳ ଝିଅ ପିଲାଙ୍କୁ ହିଁ ପଚାରିବେ ନାଇଁ କି ପୁଅ ପିଲାଙ୍କୁ।
ଅ ପୁ ଝିଅ ପିଲାଙ୍କୁ ସେମାନଙ୍କ ଉପରେ ମାନେ ଇଏ ବଟ ଏବେ ବି ତ ମାନେ ଏବେ ବି କିନ୍ତୁ ଏବେ ବି ତ ଝିଅ ମାନଙ୍କୁ ବି ବେଶୀ ଇଏ କରାଯାଉ ଦେଖି କେତେ ପାଠ ପଢୁଛୁ ଚାକିରି କଲୁନୁ ଇଏ ଗଲୁନୁ ଇଏ ହେଲୁ ବାହା ହେଇଯାଏ ଝିଅଙ୍କର ବାହା
ସିଏ ଖାଲି ସିଏ ଖାଲି ବାହା ଖାଲି ବାହା ହେବା ଖାଲି ଏଇ କଥାଟି ହିଁ କହିବେ। ଆଉ ଗଲେ ଗୋଟେ ପୁଅ ଟା ଯଦି ନ ପଢିବ ନ ଚାକିରି ଦବା କହିବ ପୁରା ଜୀବନ ଟାଙ୍କ ଶୁଣିବ ନା ନାଇଁ ଝିଅଟେ ବାହା ହେଇଯିବ ତ ଶାଶୁ ଘରରୁ ପଳେଇବ।
ଝିଅଟ ଜୀବନ ଟା ତ ବର୍ବାଦ ନା ମାନେ ହ ସେ ଦେଖ ତମେ ସେ ଘରେ ରହିବ ସେ ଘରେ ଶୁଣିବ। ହେଲେ ଗୋଟେ ଝିଅଟେ ବାହା ହେଇସାଇଲା ପରେ କେତେ କଣ ସହିବ ସେଇଟା ସିଏ ଜାଣିଛି। ମୁଁ କହୁନି ଯେ ପୁଅ ମାନଙ୍କ ଜୀବନ ବି ଏତେ ସହଜ ବୋଲି ପୁଅ ମାନଙ୍କ ଜୀବନ ତ ବହୁତ କଷ୍ଟ। କାହିଁକିନା ସେମାନେ ବି ତାଙ୍କ ଜୀବନରେ ବହୁତ କିଛି କରିବାକୁ ଚେଷ୍ଟା କରନ୍ତି ବହୁତ ସ ଆମେ ପଇସା ନ ଇନକମ କଲେ ଚଳିବ ବଟ ସେମାନେ ପଇସା ଇନକମ କରିବା ନିହାତି ଦରକାର।
ହୁଁ।
ଯଦି ସେମାନେ ପଇସା ଇନକମ ନ କରିବେ ତାହେଲେ ତମେ କିଛି ବି ଆଉ ଜୀବନରେ କରିିବି ପାରିବନି।
ହୁଁ।
ଆଜ କାଲି ଭଲ ପାଇବା ତ ପଇସା ଥିଲେ ତମକୁ ପଚାରିବେ ପଇସା ନଥିଲେ ତମକୁ କେହି ବି ପଚାରିବେନି। ପଇସା ଅଛି ତ ସବୁ କିଛି ଅଛି ପଇସା ନାହିଁ ତ କିଛି ବି ନାହିଁ।
ହୁଁ।
ପଇସା ନଥିଲେ ତମକୁ କିଏ ପଚାରିବ କି?
ନା।
କେହି ବି ପଚାରିବେନି ପଇସା ଥିବା ନିହାତି ଦରକାର ତମ ପାଖରେ
ହଁ ହଁ।
କଣ କରିବା?
ଆଉ ତମେ ଏବେ କଣ ପଢୁଛ ନା ପାଠ ପଢା ସାରିଲାଣି?
ନାଇଁ ପଢୁଛି ପାଠ ପଢା କେମିତି ସରିବ। ପାଠପଢା ସରିନି।
ହଁ ଏବେ କଣ ପଡୁଛ କି?
ପାଠ ପଢା ଏବେ ପ୍ଲସ ଥ୍ରୀ କରୁଚି।
ଓହୋ କଲ ଫାଇନାଲ ଇୟର?
ନାଇଁ ସେକେଣ୍ଡ ଇଅର ଏଜାମ ଏବେ ଅଛି। ସେକେଣ୍ଡ ଇୟର ର ଲାଷ୍ଟ ଏକ୍ଜାମ ଟା ଅଛି, ତାପରେ ଯାଇକି ଥାର୍ଡ ଇୟର ହବ।
ମାନେ ଏଇ ବର୍ଷ ହିଁ ଥାର୍ଡ଼ ଇୟର ହବ।
ହଁ।
ଆଚ୍ଛା।
ସବୁ ଯିବନ ଆଉ।
ହଁ।
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏବେ ମୋ ବଉତ ଘରେ ଅଛି, ଝିଅ ଯାଇଛି ଅଭିକା ଟ୍ୟୁସନ। ବାପା ତ ବାହାରେ ଅଛନ୍ତି।
ଓ ହୋ, ବାହାରେ ଆଛନ୍ତି ନା। ଭଲ ସେଟା ବି। ଜୀବନେ ତମେ ବି ପାଠ ପଢିକି ଚାକିରି କର, କାହିଁକିନା ଚାକିରୀ ଲାଇଫରେ ନିହାତି ଦରକାର। ଚାକିରୀ ନୁହେଁ ତମେ ବିଜନେସ ବି କର, ଯାହାବି କର। ପଇସା ଇନକମ କର, ଯେମିତି ଯାହା କରୁଛ କର, ହେଲେ ଇନକମ କର। ଜୀବନରେ ଇନକମ କରିବା ଶିଖ। ଯଦି ଜୀବନରେ ତମେ ଇନକମ୍ ନ କରିବ ନା ତାହେଲେ ତମକୁ କିଛି ବି ମିଳିବନି।
ହଁ।
ନହେଲେ ତମେ ଯାହାବି କଲେ ବି ତମକୁ କିଛି ବି ମିଳିବନି ଆଉ କଣ ଜୀବନ ଟା। ଆଜ କାଲି ଦୁନିଆ ବି ସେଇଭଳିଆ ହେଇଗଲାଣି, ତମେ ବି ବାହା ହେଲେ ବି ଗୋଟେ ଝିଅକୁ ତମେ ଚାହିଁବନୀ କି ଗୋଟେ ଭଲ ଝିଅକୁ ବାହା ହୁଏ, କିଏ କରେ, ତମ ପାଖରେ ଯଦି ପଇସା ନଥିବ, ତମେ ଯୋଉ ଝିଅକୁ ନାହିଁ ସେଇ ଝିଅକୁ ବା ହେଇଯିବ କେବେ ଖୁସିରେ ବଞ୍ଚି ପାରିବନି ତା ସହିତ।
ନାଇଁ ସେମିତି ବି ନୁହେଁ ଯେ ମାନେ ଯୋଉ କହିଲ ଯେ ପଇସା ନଥାଇକି ବି ଯଦି ବାହାହବ, ପଇସା ଥିଲେ ବି କଣ ଅଛି ମାନେ ଯଦି ବି ଯୋଉ ଝିଅକୁ ଏଇନା ବାହା ହବୁ ତା ବାପା ଫାଷ୍ଟ କ ତୁ କଣ କରୁଛୁ?
ନାଇଁ କଣ କରୁଛୁ ନୁହଁ, ମୋ ହିସାବରେ ତ ଗୋଟେ ବାପା ଚାହିଁବା ଦରକାର ପିଲା ଟା କଣ ମାନେ ପିଲାଟା କୋଉ ଭଳିଆ ପିଲା, ଆଜି ପଇସା ଟା ପୁଅ ଇନକମ୍ ନ କଲେ ଯଦି ସେ କାମ ଶିଖିଛି ନା ସେ କାଲିକି ପଇସା ଟା ଇନକମ୍ କରିପାରିବ। କିନ୍ତୁ ଯଦି ପଇସା ଟା ତା ପାଖରେ ମାନେ ଯଦି ସେ କାମ ଶିଖିିନଥିବ ବାତ୍ରା ଭଳିଆ ବୁଲ ଥୁବ, ମଦ ପିଉଥିବ, ଗଞ୍ଜେଇ ଖାଉଥିବ, ଯାହାବି କରୁଥିବ ତ ସେ ପୁଅ କେବେ ବି ପଇସା ଇନକମ କରିବା ଶିଖି ପାରିବନି, ବଟ ଯିଏ କାମ ଶିଖିଛି ସେ ତା ଜୀବନ ସାରା ପଇସା ଇନକମ୍ କରିପାରିବ ନିହାତି। ଯୋଉ ବାଟରେ ହେଲେ ସେ ତା ସ୍ତ୍ରୀ କି ପୋଷି ପାରିବ। କିନ୍ତୁ ପିଲାଟା ଭଲ ହେଇଥିବା ଦରକାର ଫାଷ୍ଟ। ଆଉ ଆଜିକାଲି ସମସ୍ତେ ବିଜନେସ କଲେଣିି, କିଏ ପଇସା ଇନକମ କରୁଚି, କିଏ ପୁଅ ପିଲା ବସୁ ନାନ୍ତୀ। ଆଉ ଯୋଉ ପୁଅ ପିଲା ଗୁଡା ବସୁଚନ୍ତି ସେ ଗୁଡା ବାତ୍ରା ହେଇଥିବେ, ମଦ ପିଉଥିବେ, ସିଗରେଟ୍ ଟାନ୍ ଥିବେ। ଏମିତି ସବୁ ଆଉ।
ଆଚ୍ଛା।
କ କରିଆ।
ଆଉ ତମେ ଏବେ କଣ ଘରେ?
ନାଇଁ ମୁଁ ଟିକେ ଏଇ ବଜାର ଆସିଥିଲି ତ ଟିକେ କାମ ଥିଲା। ବଜାର ଆସିଥିଲି, ଏଇ ଯାଉଛି ଘରକୁ ଟିକେ। ଜିନିଷ କିଣା କିିଣି କରିବାର ଥିଲା ତ ଆସିଥିଲି କିଣିକି ଯାଉଚି ଆଉ।
ଆଚ୍ଛା।
ହୁଁ।
ଆଉ ଘରେ ସମସ୍ତେ କଣ ଭଲ?
ଆଉ ତମର କଣ କେମିତି ସବୁ ଚାଲିଚି ସେପଟେ।
ମାନେ କଣ ଚାଲିଚି।
କଣ କେମିତି ଚାଲିଚି କଣ ନାଇଁ।
ମାନେ କଣଟା ଚାଲିଛି।
ମାନେ ସେପଟେ ଚାଷ ବାସ ହୁଏ କି ନାଇଁ?
ହଁ ଚାଷ ତ ଏଆଡ଼େ ସବୁବେଳେ।
ଭଲ ଚାଷ କରିବା ନିହାତି ଦରକାର ଜୀବନରେ।
ହଁ।
ଯଦି ଚାଷ ନ କରିବ ତାହେଲେ ତମେ ଜୀବନରେ କିଛି ବି ପାଇବନି। ସେଥପାଇଁ ଚାଷ ସବୁବେଳେ କରୁଥିବା ଦରକାର।
ହୁଁ।
ଆକ୍ଚୋଲି ଯୋଉ ମାନଙ୍କର ଗାଁ ରେ ଘର ନଈ କୂଳିଆ ରେ ଘର ତାଙ୍କର ବୋହୁତ ଭଲ। କିଛି ବି ଅସୁବିଧା ନାଇଁ ଆରାମସେ ବଞ୍ଚିଲେ ଆରାମସେ ଖାଇଲେ। ଆରାମସେ ରହିଲେ ଆରାମସେ ବୁଲିଲେ ବୋହୁତ ବଢିଆ।
ହଁ।
ତାଙ୍କର କିଛି ଟେନସନ୍ ବି ନାଇଁ। ଏଇ ଭଳିଆ ସବୁ କଥା ଆଉ।
ତମର ବୋଧେ ନଦୀ କୂଳ ନୁହୁଁ।
ମୁଁ କହିଲି ତମର ନଦୀ କୂଳ ନୁ ନୁହୁଁ କି? ଶୁବୁନି।
ଆଜିକା ସମୟରେ ତମୁକୁ କୋଉ ଭଳିଆ ଝିଅ ଭଲ ଲାଗେ।
ହଁ ସେମିତିରେ କହିବାକୁ ଗଲେ ଯିଏ ମତେ ଆଉ ମୋ ବା ପା ମାଆଙ୍କୁ ଭଲସେ ଘରେ ପୋଷି ପାରୁଥୁବ ଯିଏ କି ମୋ ଇନକମ୍ ସୋର୍ସରୁୁ ସିଏ।
ହୁଁ।
ସେଇ ଟାଇପ ର ଝିଅ ଭଲ ତେଣିକି ସିଏ ରାଗି ହେଇଥାଉ। କି ଆଉ ଯାହାବି ତାର ଖରାପ ଗୁଣ ବି ପଛେ ଥାଉ। ସେ ଯେନ୍ତି ମତେ ଆଉ ଖରାପ ଗୁଣ ମାନେ ନାଁ କି ସିଏ ମଦ ସିଗ୍ରେଟ ଟାଣୁଥୁବ ହେରା ନୁହୁଁ ମାନେ ଆଜିକାଲି କଣ ଝିଅମାନେ କଣ ରାଗି ତ ବୋହୁତ ଜାହା ହେଲେ ଥିବ ଟିକିଏ ଟିକେ କଥାକୁ ରାଗୁଥିବେ। ଟିକିଏ ଟିକେ କଥାକୁ ରାଗୁଥିବେ।
ଆଗକୁ ଆଉ ଜୀବନରେ ଛାଡ଼ି
ହୁଁ।
ରାଗିବାବି ନିହାତି ଝିଅ ମାନେ ଟିକେ ନଖରା ଦରକାର ଝିଅ ମାନେ ଟିକେ ନଖରା ନ କଲେ। ଫୁଣି ପୁଅ ପିଲାମାନେ ତାଙ୍କୁ ସମ୍ଭାଳିବେ କେମିତି ଫୁଣି ମଜା ଆସିବ କେମିତି ଜୀବନ
ସେଇ ତ ଝିଅ ମାନେ ସେଇଟା ଭାବନ୍ତି ବେଲି ହିଁ ପୁଅ ପିଲା ଏମିତି
ହଁ ମୁଁ ଝିଅ ପିଲା ମାନେ ରାଗି ତ ରାଗି ମୁଁ ଟିକେ ତାଙ୍କ ଠାରୁ ଟିକେ ଅଧି ଜିଦିଆ ବୋହୁତ ଜିଦଖୋର ଝିଅଟା ଆଉ। କାହିଁକି।
ସେ ସମସ୍ତେ ସମସ୍ତେ ଅଧାରୁ ଅଧିକ।
ଝିଅପିଲା ରାଗି ବଟ୍ ଜିଦି ନୁହଁ ମୋ ପାଖେରେ ଜିଦିର। ଅଗଣିତ ଅଗଣିତ ର ଅଛି ସବୁ ଜିଦି ମାନେ ଜିଦି।
ମାନେ ଏଇଟା ଦରକାର ମାନେ ଦର କାର ହଁ।
ହଁ ଏଇଟା ଦରକାର ମାନେ ମତେ ଦରକାର। ସେମିତି ନୁହଁ କି ମତେ ଗୋଟେ ବି ଏଡ୍ଲ୍ୟୁ କାର୍ ଦରକାର। ମତେ ଗୋଟେ କାର ଦରକାର। ମୋତେ ଗୋଟେ ଆଇ ଫୋନ ଦରକାର ସେମିତି ନୁହଁ ମାନେ ଯିଦି ଆଉ। କୁହନ୍ତି ଯିିଦିଆ ଝିଅ ଟା ସେଇଭଳିଆ।
ହଁ।
ଶୁଣ ମୁଁ ରଖୁଛି ମୁଁ ଘରେ ପହଞ୍ଚିଲିଣି ପରେ ଫୋନ କରିବି।
ହଉ ହଉ।
ହଁ। ହଁ।